ହାଲୋ। ହାଲୋ। ହାଲୋ ହାଲୋ। ହଁ କୁହନ୍ତୁ। ଙ୍କ କରଚନ୍ତି?
ହାଲୋ।
ହଲୋ ହଁ ଶୁଭା ଗଲା ଆପଣଙ୍କ ମୋ ଭୟସ କି ହଁ। ଶୁଭୁଚି ମୋ ଭାଏସ ତ ହଁ ଶୁଭୁଚି ହଁ। ଙ୍କ କରଥିଲେ ଆପଣ? ଆଜ୍ଞା ଶୁଭା ଗଲାନି ଉଁ କଣ କରୁଥିଲେ ଆପଣ? ବସଚୁ ଜଷ୍ଟ ଆଉ ଲାଇନ ନାହିଁ ତ ସେଥିପାଇଁ ବସଚୁ ବାହାରେ ଆଉ। ଅନ୍ଧାର ତ ଚାରିଆଡେ। ଖାଇ ସାଇଲେଣି? ହଁ ଖାଇଛୁ ସନ୍ଧ୍ୟାବେଳୁ ଜଳଖିଆ ଫଳିକିଆ ଖାଇଛୁ ଆଉ। ହଁ ଖାଇ ସାଇଲିଣି। ଆଉ କଣ କରୁଛନ୍ତି ଏବେ? ଓହୋ। ଆଉ ଆପଣଙ୍କର ସବୁ ତ ଭଲ? ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ।
ଆଉ ଏଇନେ ତ ବର୍ଷା ଚାଲଛି। ଆପଣଙ୍କୁ ବର୍ଷା ଋତୁ କେମତି ଭଲ ଲାଗେ? ଆମର ଛଅଟା ଋତୁ, ଛଅଟା ଋତୁରୁ ଆମେ ତିନଟା ଋତୁକୁ ଅନୁଭବ କରୁ, ଯେମତି ବର୍ଷା, ଗ୍ରୀଷ୍ମ। ଋତୁ ବର୍ଷା ଋତୁ, ଶୀତ ଋତୁ। ବର୍ଷା ଋତୁ ସବୁ ଋତୁରୁ ଶ୍ରେଷ୍ଠ କୁହାଯାଏ। ବର୍ଷା ଋତୁରେ ବ ସବୁ ପ୍ରକାର ଫସଲ ଯୋଉ କରାଯାଏ, ଯେମିତି କିି ଆ ବାଇଗଣ, ଆଳୁ ଭେଣ୍ଡି, ଝୁଡଙ୍ଗ, ଲଙ୍କା। ବୋଇତାଳୁ, ଅମୃତଭଣ୍ଡା ସବୁ ପ୍ରକାର ଫସଲ କରାଯାଏ। ବର୍ଷା ଋତୁରେ ଫସଲର କମ୍ ଶସ୍ତା ଥାଏ। ଉ ବର୍ଷା ଋତୁରେ ଚାରିଆଡେ ଯୋଉ ପାଣି ପାଣି ଥାଏ ପାଣିର ଅଭାବ ନଥାଏ। କୂପ, ପୁଷ୍କରିଣୀ। ନଦୀ, ନାଳ ସବୁ ପା-ପାଣି ପରିପୂର୍ଣ୍ଣ ଥାଏ। ବର୍ଷା ଋତୁରେ। ଚାଷ ଚାଷୀ ମାନେ ଚାଷ ଆରମ୍ଭ କରନ୍ତି, ତଳି ପକାନ୍ତି, ପାଣି ମଡାନ୍ତି। ହଁ ବିଲ ଚାଷ କରାଯାଏ। ଆଉ ବର୍ଷା ଋତୁରେ ବିଭିନ୍ନ ପ୍ରକାର ଫୁଲ ବି ଫୁଟେ। ଟ ଦ୍ଵାରା ସବୁଆଡେ ଅ ବହୁତ ସୁନ୍ଦର ଦେଖାଯାଏ। ଚାରିଆଡେ ଆଉ ଫୁଲର ବାସ୍ନା ମହକେ। ବର୍ଷା ଋତୁରେ ବହୁତ ପ୍ରକାର ଫଳମୂଳ ମିଳେ। କଦଳୀ ହେଲା ପଣସ। କହବେ ବି ତ ସବୁ ପ୍ରକାର ପନିପରିବା ଖରା ନଥିବା ଯୋଗୁ ବହୁତ ବି ବାରିରେ ହେଇଥିବା ପନିପରିବା ହଉ ଉଷ୍ମ କି ଫଳ କିମ୍ବା ଶାଗ ଗଛ ହଉ।
ପୋକ ଫୋକ ବି ଲାଗି ଯାଉଛନ୍ତି ଆପଣ ଆଡେ ବି ସେମତି କିଛି ଅ ମାନେ ସେମତି କିଛି ହଉଛି ନା ହଉନି।
ହଁ। ପୋକ ଔଷଧକୁ ଆଣିକି ପକାନ୍ତୁ। ହଁ ଯୋଉ କୀଟନାଶକ। ଔଷଧ ମିଳୁଛି ବେଶୀ ବି ଔଷଧ ପକେଇବା କଥା ନୁ କାରଣ ମୁଁ ଖାଦ୍ୟରେ ବେଶୀ ଔଷଧ ପକେଇଲେ ସେ ମରିଯାଏ। କିନ୍ତୁ ଏତେ ପକେଇବା କଥା ନୁହେଁ କିନ୍ତ ତଥାପି ନଷ୍ଟ ତ ହଉଚି ହଉଚି। ଯୋଉ ଔଷଧ ଆମର ଆମର କିଛି କ୍ଷତି କରିବନି। କମ୍। କମ ଖର୍ଚ୍ଚ କରିବ ସେଥିପାଇଁ। କେମିତି କଣ କରାଯାଏ? ଏଇଟା ଏଯୋଉ ବର୍ଷା ଦିନ। ବର୍ଷା ଋତୁରେ ଆ ବିଭିନ୍ନ ପ୍ରକାର ପର୍ବପର୍ବାଣି ବି ପଡେ ଯେମିତି ରଥଯାତ୍ରା ହେଲା, ଆଉ ହୁଁ ହଁ କାଉଁରିଆ ଯା ତ୍ରା ହେଲା ଆଉ ରଜ ହେଲା। ରଜଠୁ କୁହନ୍ତି ରଜଠୁ ବର୍ଷା ଋତୁ ଆରମ୍ଭ ହେଲା। ବର୍ଷା ଋତୁରେ ବୋଲବମ୍ ତ ନାଇଁ ମୁଁ ଯାଏ। ଏ ମୋ ଭାଇ ମାନେ ଯାଆନ୍ତି। ବହୁତ କଷ୍ଟ କରନ୍ତି ମାନେ କୁହନ୍ତି। ସେ ସେ ବି ବହୁତ ବାଟ ଚାଲି ଚାଲି ଯାଆନ୍ତି ତାପରେ ମନ୍ଦିର ହୁଁ ତା ତାପରେ ବର୍ଷା ଋତୁଟା ଚାରିଆଡ଼େ ସବୁଜ ଦେଖାଯାଏ ସୁନ୍ଦର୍ ଦେଖାଯାଏ।
ହ୍ୟାଲୋ।
ଲୋ। ହ୍ୟାଲୋ ହ୍ୟାଲୋ।
ହଁ ଶୁବା ଗଲା ଏଥର।
ମୋ ଭଏସ୍ ଆପଣଙ୍କୁ ଶୁଭା ଯାଉଛି?
ଆ ହଉ କୁହନ୍ତୁ।
ଭ ବର୍ଷା ଋତୁ ତ ବିଭିନ୍ନ ପ୍ରକାର ଏମିତି ଫଳ ହୁଏ ବିଭିନ୍ନ ଜାଗାରେ ଚାଷୀ ମାନେ ବି ଖୁସି ଥାଆନ୍ତି ବିଭିନ୍ନ ପ୍ରକାର ଫଳ ଦ୍ଵାରା କିଛି ବିକିକି ନିଜ ପରିବାର ଚଳାନ୍ତି।
ହୁଁ।
ହଁ ଆପଣଙ୍କୁ ଆପଣ ଆଡ଼େ ବହୁତ ବହୁତ ଚାଷବାସ ଲୋକ କରନ୍ତି। ଚାଷ ଚାଷ। ନିର୍ଭର କରି ନିଜ ମାନେ ଜୀବିକା ନିର୍ବାହ କରନ୍ତି ନିଜ ପରିବାର ପେଟ ପୋସନ୍ତି। ଆଉ ସେମିତି ବି ଲୋକ ରହୁଛନ୍ତି ହଁ ଚାଷ କାମ କରିକି ସୁବିଲା। ହ ସୁବିଲା। ହଁ ବ ଟିକେ ନେଟୱର୍କ ପ୍ରୋବେଲ ରହୁଛି।
ହୁଁ।
ଆଉ ଆପଣ କଣ ଖାଇଲେ? ଏ ଏବେ ଜଳଖିଆ ଫଳିଖିଆ ଖାଉଚୁ ଆଉ ଖାଇବୁ ଆଉ ଆପଣଙ୍କ ରୋସେଇ ସବୁ ହେଲାଣି। ହଁ ଶଇଲାଣି। ଆଉ ଆପଣ ଏବେ କଣ କଣ ପଢାପଢି ଚାଲିଛି? ହ୍ୟାଲୋ। ହ୍ୟାଲୋ। ହଁ ଆପଣଙ୍କ ମୋ ଭୟସ ଆପଣଙ୍କୁ ଶୁଭା ଯାଉଛି। ଟିକେ ଭଏସ୍ କଟ ହଉଛି। ଆପଣ ଭଏସ୍ ମତେ ଶୁଭ ଯାଉନି। ହ୍ୟାଲୋ । ହ୍ୟାଲୋ ହଲୋ । ହ୍ୟାଲୋ। ହ୍ୟାଲୋ ହଲୋ । ହଁ ଆପଣ ନେଟୱାର୍କ ଆସିକି କଥାବାର୍ତ୍ତା ହୁଅନ୍ତୁ କାହିଁକି ନା ଆପଣଙ୍କ ଘୟ ଶୁଭ ଯାଉନି । ତ ମୁଁ ବି ତାର କରିଛି। ହ ମାନେ ଆପଣ ଯୋଉ ପ୍ରଶ୍ନ ପଚତନ ମୁଁ ବି ଆପଣଙ୍କର କିଛି ଉତ୍ତର ଦେଇପାରୁିବନି। ଶପିଲ ଭ।
ହଁ ଏବେ ଶୁଭ ଗଲା।
କହିଲି ଏବେ ତ କିଛି ପଢାପଢି ସ। ବଲେ ପଢାପଢି ସରିଲାଣି ଆଉ। ପ୍ରସ୍ତ ଚାଲିଛି ଆଉ। ଆପଣ ଏବେ କଣ କରୁଛନ୍ତି। ମୁଁ ବି ସେର ପଢା ଚାଲିଛି। ସରିନି ମୁଁ ଗ୍ରାଜୁଏସନ କମ୍ପ୍ଲିଟ ସରିଲେ ତାପରେ ଦେଖିବା ଜବ ହ। ମାନେ ଆପଣ ଚାକରରି ଫକିରୀ ପାଇଁ। ଆଉ ଆପଣଙ୍କ। ମାନେ ଘରେ ସବୁ ସେମିତି କଣ କେମତି ଆମର ଘରେ ବି କେମତି କଣ ପୂଜା ପର୍ବ କରଏ। ପୂଜା କେମତି କଣ ବି ପୂଜା କରାଯାଏ ସେନ୍ତା ବିଷ କଣ। ଘରେ ଯେମିତି ଗୁରୁବାର ମାଣବସା। ହୁଁ ଦରେ ମାାନସ ହନ୍ତି ଆଉ।
ତା ବିଷୟରେ କିଛି କୁହନ୍ତୁ।
ହ୍ୟାଲୋ ହଁ ସୁିଲ ହ କହୁ କୁହନ୍ତୁ। ମାର୍ଗଶୀର ମାସ ଯୋଉ ଗୁରୁବାର ପଳ ପାଞ୍ଚ ପାଳି । ସେ ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ହଲୋ ହଲୋ ହଁ କୁହନ୍ତୁ। ମାର୍ଗଶୀ ମାସରେ ଯୋଉ ପାଞ୍ଚଟା ଗୁରୁବାର ପରେ। ସେଥିେ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି। ମା ଲକ୍ଷ୍ମୀଙ୍କୁ ଖଟପୁଲି ଉପରେ କିଛି ଶୁକ୍ଳ ଧାନ। ହ ତାପରେ ଗୋଟେ ମାଣ ମାଣ ଭିତରେ। ସୁନ ଧାନ ତାପରେ ଧାନ ଧାନରେ। ତା ଯୋଉ ଧାନର ଶିଷ ଥାଏ ସେଥିରେ ବେଣ୍ଟ କରାଯାଏ। କରିକି ମା ଲକ୍ଷ୍ମୀଙ୍କୁ। ମା ସଦୃଶ ସଜେଇକି ରଖାଯାଏ ମାଙ୍କୁ ପଦ୍ମ ଫୁଲ ଭଲ ଲାଗେ। ପଦ୍ମ ଫୁଲ ଦିଆଯାଏ ଏଙ୍କ ପାଇଁ। ହଁ ଦଶ ମଣ୍ଡା ଭୋଗ କରାଯାଏ ଦଶ ପ୍ରକାର। କପୁର ଦେଇକି ଯେମତି ଛେନା ହଉ କଦଳୀ ହଉ ନଡିଆ ହଉ। ହଁ କଳଥ ହଉ। ଆଉ ଏମିତି ଦଶ ପ୍ରକାର ଦି ଦଶ ମଣ୍ଡା କରାଯାଏ। ଆଉ ସକାଳୁ । ଗାଧୋଇ ପାଧେଇ ଆସିକି ଶୁକ୍ଳ ଲୁଗା ପିନ୍ଧିକି । ଆ ପୂଜା କରାଯାଏ ଆଉ କୁହନ୍ତି ଗୁରୁବାର ଦିନ। ହୁଁ ପିଲାମାନଙ୍କୁ ମାର ମାରନ୍ତିନି । ଆଉ କି । ଗୁରୁବାର ଦିନ ଯଉ ସେ ଲୋକ ଶୁକ୍ଳ ଲଗା ପିନ୍ଧେ । ସେ ତାକୁ ଆଶଯ୍ୟ ବୋଲିଧା। ଗୁରୁବାର ଦିନ। ହଁ ବହୁତ ପ୍ରକାର ପିଠା ପଣା କରାଯାଏ ମା ଲକ୍ଷ୍ମୀଙ୍କୁ ଆଗେ ଭୋକ ଲଗାଯାଏ। ତାରେ ଲକ୍ଷ୍ମୀପୁରଣ ପଡ଼। ଲକ୍ଷ୍ମୀପୁରାଣ ପଢିଲେ ମନକୁ ଶାନ୍ତି ମିଳେ। କୁହନ୍ତି ବହୁତ ପାପ କ୍ଷୟ ହୋଇଯାଏ। ଆପଣଙ୍କୁ ମୁଁ ଟିକେ ସମୟ ଛାଡି କଲ୍ କରୁଚି।
ହ୍ୟାଲୋ।
ଆପଣଙ୍କୁ ଟିକେ ସମୟ ଛାଡିକି କଲ୍ କରୁଚି ହଉ।